ଆଜ୍ଞା ନମସ୍କାରରେ।
ହଁ ଶୁଭ ସନ୍ଧ୍ୟା କଣ କରୁଚ?
ଶୁଭ ସକାଳ ଆଜ୍ଞା ଏଇ ବସ୍ ଇସି ତମେ କଣ କରୁଚ?
ମୁଁ ଏଇ ବସିଚି ଆଉ କଣ କରିବି।
ଉୁଁ ହୁଁ ଆଉ କଣ ଖାଇଲେଣି ନା ଖାଇନାହାନ୍ତି କିଛି?
ହଁ ଚା ଖାଇଥିଲି ଆଉ। ଚା ବିସ୍କୁଟ୍ ଖାଇଛି ହୁଁ। ଆଉ ଆଜି କିଛି ପ୍ରୋଗ୍ରାମ କରଚ କୋଉ ବୁଲିବା ପାଇଁ ଯିବା ପାଇଁ ତୀର୍ଥସ୍ଥାନ?
ନାଇଁ ବର୍ଷା ତ ଯୋଉ ହୋଉଚି ମାନେ ଘରୁ ବାହାରି ହୋଉନି।
ହୁଁ ପ୍ରବଳ ବୃଷ୍ଟିପାତ ହଉଛି ହଁ।
ହଁ ଲଘୁଚ ଏବେ ଚାଲିଛି ତ।
ହୁଁ ଗଡିଆ ପୋଖରୀ ପାଣି ପୁରା ହେଇଗଲାଣି ନୁହଁ।
ହଁ ଆମ ଘର ଆଗ ଗଡିଆ ବି ପୁରା ପାଣିରେ ପୁରା ଫୁଲ ହେଇଗଲାଣି।
ହୁଁ ମା
ଆମ ବିନ୍ ନାଇଁ ନାଇଁ ପୋଖରୀଟାରେ ମାଛ କୋଠୁ ଆସିବେ। ପୋଖରୀ ନୁହେଁ ଏତ ନାଳ ନାଳ। ପୋଖରୀ ତୁହଁ ବର୍ଷା ହେଲେ ସେଇଟା ଆମର ଫୁଲ ହେଇଯା ଏଇଟା କି ନାଳ।
ଉୁଁ ହୁଁ ଆମ ଆଡେ ଏତେ ବର ବର୍ଷା ହଉଚଛି ଯେ ଆମର ଗୋଟେ ବଡ ପୋଖରୀଟରେ ଅଛନ୍ତି। ଆଉ ବିଲ ସେଠି ଅଛି ବିଲକୁ ସବୁ ମାଛ ମାନେ ଉଠି ଯାଇଛନ୍ତି ଲୋକ ବହୁତ ଲୋକ।
ଆ ଧରିକି ଆଣୁଛନ୍ତି ଆପଣ
ହଁ ବହୁତ ଲୋକ ଆଣି ମାଛ ଆଣି ଧରୁଛନ୍ତି।
ହୁଁ
ହୁଁ ଆଉ ତମେ କଣ ଖାଇଥିଲ?
ହଁ କେକ୍ ଖାଇଥିଲି ଆଉ ଖାଇନି ଗାଧେଇକି। ଖାଇବି ଆଉ
ପାଁଉରୁଟି ଖାଇଥିଲେ
ଆଜ୍ଞା ହଁ କର
ହୁଁ ହୁଁ ଆଉ ମା ହରିଆ କଣ କରୁଛନ୍ତି ମାଙ୍କ ଦେହ ବା ଭଲ ଅଛି।
ହଁ ମା ହେଇ ଗାଧଉଛନ୍ତି ହଁ ଦେହ ବା ଭଲ ଅଛି ସମସ୍ତଙ୍କର ଆଉ
ହୁଁ ଆଉ ତମ ପରିବ ସବୁ କିଏ କିଏ ଅଛନ୍ତି। ଏ ଘରେ ସମସ୍ତେ ବହୁତ ଆଙ୍କର ଗାଈ ଦଉଛନ୍ତି ବାପା ବା
ହଁ
ଗାଈ ଗୋରୁ ବାନ୍ଧୁଛନ୍ତି ଏ ଛୁଆ ଖେଳୁଛନ୍ତି ଏସବୁ ଆଉ
ହୁଁ ହୁଁ
ହୁଁ ତମର ଏଇ ଅଛି।
ହଁ ମୋର ଗାଈ ବି ଅଛି।
ହୁଁ ଗାଈ, ଛେଳି, ମେଣ୍ଢା ସବୁ ଅଛନ୍ତି ତମର ନୁହଁ।
ନାଇଁ ଗାଈ ଛେଳି ଅଛନ୍ତି ମେଣ୍ଢା ନାହାନ୍ତି ଖାଲି ଗାଈ ଆଉ ଛେଳି ଅଛନ୍ତି।
ହୁଁ ଆଉ ସବୁ କଣ ଲଗଉଚ ବାରିଘରେ?
ହଁ ବାରିଘରେ ତ ଆମର ବହୁତ ପନିପରିବା ଲଗା ହେଇଚି କେମିତିକି ପୋଟଳ, ଜହ୍ନି, ଭେଣ୍ଡି ଆଉ ଲଙ୍କା। ଆଉ କାକୁଡି ଆଉ ପୋଇ ଶାଗ ବି ଲାଗେ ଲଗା ହେଇଚି ଖଡା ଶାଗ ଏଇ ସବୁ ଲଗା ହେଇଚି ଆଉ।
ହୁଁ ନା ଆମର ଭେଣ୍ଡି, ପୋଟଳ ଆଉ ଜହ୍ନି, କାଙ୍କଡ। କୁନ୍ଦୁରି ଆଉ ବାରିରେ ଆମର ଲାଗିଛି ବହୁତ କାଗେଜ ଅ ଛ ଲାଗିଚି ସବୁ କାଗେଜି ହେଇଚି ଆଉ ପୁଇ ଲାଗିଚି ନେଉ ଖଡା ବି ମୁଁ ରୋଇଥିଲି। ଆଉ ଏଇସବୁ ପରିବା ଲାଗିଚି। ଆଉ ସୁଜନାଶାଗ ତ ବାରି ରେ ବହୁତ ଛୁଇଁ ହେ ହେଇଜି ଏବେ।
ହୁଁ ଆମ ପାଇଁ ବି ଗଟେ ପଠାଅ ଆମର ସୁଜନା ଗଛ ନାହିଁ।
ହେଇିଜି ବହୁତ। ଆଉ ବିଲରେ ଚାଲିଛି ଏମିତି ଆମର ରୂଆ ପୋତା ଚାଲିଛି। ଦ ଚାଲିଛି ହୁଁ ହଁ ଧାନ ରୁଆ ବୁଦା ଚାଲଚି। ଆଉ ଯୋଉ ଆମର ବୁଣା ବିଲ ଯୋଉ ଆଗେ ବୁଣା ହେଇଯାଇଥିଲା ବିହନ ସବୁ ରଜ ବେଳେ ସେଗୁଡା ସବୁ ଏଇନା ବଛା ବଛି ହଉଛି ଆଉ ଯିଏ ଆମର ରୁଆ ବି ଲ ଯିଏ ରୁଆ ହଉଚି ହୁଁ ଏଇ ବର୍ଷାରେ ରୁଆପୋତା ହୁଏ।
ଆଉ
ରୁଆ ବୁଦା ଚାଲିଛି ଆଉ ହଁ ହଁ ସେ ଅଛି ମୁଁ ଭାବୁଚି ଟିକେ ଯିବି ଟିକେ ମନ୍ଦିର ଯିବା ପାଇଁ ହଁ ଗାଧେଇ ପାଧେଇ ସାଇଲେଣି ପୁଅ କୁ ଖୋଇବି। ହଁ ଆଜି ଶିବ ମନ୍ଦିର ଯିବା ଯିବି ଆଉ
ହୁଁ, ହୁଁ।
ହୁଁ। ଆଉ ମୁଁ କଣ କଣ ରୋଷେଇ କରିବେ?
ନାଇଁ ରୋଷେଇ ତ ହେଇନି କିଛି। କରାହବ ଭାତ ହବ ଡାଲି ଏ ସବୁ ଶାଗ ଭଜା। ଏସବୁ ତରକାରୀ ଆଉ ସେଇସବୁ ହବ ଆଉ। ହୁଁ ଆପଣ କଣ କରିବେ?
ନାଇଁ ମୁଁ ଭାବିଲି ଆମ୍ ବଢିଚୂୁରା ହବ ଆଳୁଫୁଟା ହବ। ହଁ ଆଉ ଭାବୁଚି ସଜନା ଶାଗ ଆଣିକି ଭାଜିବି। ଏଇ ସବୁ ଆଉ
ହଉ।
ବର୍ଷା ଏନା କି ବର୍ଷା ଦିନେ ଏଇନେ କିଏ କୁଆଡେ ପଦାକୁ ବାହାରି ହଉନି।
ଆଜ୍ଞା।
ହୁଁ ଆମ ମାମୁଁ ଆସିଲେଣି ନା କଣ ମା ମାଛ ନେଇକି ଆଇଚନ୍ତି।
ମାଛ ଆଣିଲେଣି?
ହୁଁ ମାମା ମାମ ଉଁ ମାମୁଁଆମର ମାମୁଁ ଘର ଗାଁ ରେ ମାଛ ବିଲକୁ ଉଠି ଯାଉଛନ୍ତି। ଆଉ ମାମୁଁ ନେଇକି ଆସିଛନ୍ତି ଏବେ ମାଛ ଆମ ପାଇଁ ଆ ମାଛ ତରକାରୀ ହବ। ହୁଁ ସବୁ ଚୁନା ଚୁନା ମାଛ ଭଲ ଲାଗେନି ପଖାଳରେ ଖାଇବାକୁ ଭାଜିକି।
ହଁ ମତେ ଚୁନା ମାଛ ଭଲ ଲାଗେନି ବଡ ମାଛ ଖାଇବାକୁ ମତେ ଭଲ ଲାଗେ।
ଓହୋ। ଆଁ।
ହୁଁ।
ହୁଁ ଆଉ ଆମ ଆଡେ କେବେ ଆସନ୍ତୁ ବୁଲି
ପିତା ଲାଗେ। ଆଜ୍ଞା ନିହାତି ଯିବି ଆପଣଙ୍କ ଆଡେ କେ ବୁଲିବା ପାଇଁ ଆପଣଙ୍କ ସେଠି କଣ ପର୍ବପର୍ବାଣୀ ହୁଏ?
ହଁ ଏଠି ଆମର ପଣା ସଂକ୍ରାନ୍ତି ହୁଏ ପଣା ସଂକ୍ରାନ୍ତି ଆମର ପାହାଡ଼ ଉପରେ ବହୁତ ତ ଆ ଯୋଉ ଆମର ଜାଣିଥିବେ ଯୋଉ ଉଦୟଗିରି ରତ୍ନଗିରି ହଁ ହଁ।
ଆଜ୍ଞା।
ହୁଁ ସେଇଥେରେ ଇଏ ହୁଏ। ଆ ଆଜ୍ଞା ଆଉ କେବେ ଆସିବା ଘର ଆଡେ ଆସ ଦେଖିବେ କେତେ ପର୍ବ ଆମର ପୁରା ହଉଛି ବହୁତ ବଡ ଆକାରରେ ହଉଛି। ହଁ
ମୁଁ ଶୁଣିଥିଲି ଏପ୍ରିଲ ଚଉଦରେ ଆପଣଙ୍କର ହୁଏ ବୋଲି ସେଇଠି?
ହୁଁ ହୁଁ ପଣା ସଂକ୍ରାନ୍ତି ବା ଏପ୍ରିଲ ଚଉଦରେ ପଣା ସଂକ୍ରାନ୍ତିରେ ହଁ ଆଉ
ସେ କଣ ଆଜ୍ଞା।
ହୁଁ ଆ ଆଉ ଏବେ ସବୁ କଣ କରୁଛନ୍ତି?
ନାଇଁ ଏଠି ବସିଚୁ ଆଉ ହଁ ଆଜ୍ଞା କୁହନ୍ତୁ ଶୁଭୁଛି।
ହୁଁ ଆଉ ଆପଣଙ୍କ ଗାଁରେ କୋଉ ତୀର୍ଥ ସ୍ଥାନ ଅଛି?
ହଁ ତିର ତୀର୍ଥ ତ ଏମିତି କିଛି ବି ନାହିଁ ଆମ ସେଠି ଯେମିତି ଛୋଟ ଛୋଟ ମନ୍ଦିର ସବୁ ଅଛି।
ହୁଁ।
ଯେମିତି କି ଶିବ ମନ୍ଦିର ଆଉ ଆଜ୍ଞା ସାଇବାବା ମନ୍ଦିର ସନ୍ତୋଷ ମା ମନ୍ଦିର ହଁ ଆମ ଏଇଠି ଗୋଟେ ଅଛି। ଯଉ ଜାଣିଥିବେ ଶୁଣିଥିବେ ଗୋଲକୁଣ୍ଡ ମଙ୍ଗଳା।
ହୁଁ।
ଆଜ୍ଞା ସେଇଠି ବହୁତ ମାନେ ପ୍ରସିଦ୍ଧ ଠାକୁରଣୀ ଠାକୁରାଣୀଟେ। ସେମାନେ ଶୁଣିଥିବେ। ସେଟା ମାନେ ସେ ଠାକୁରାଣୀ ମାନେ ସେ ଚଉଡାରେ ସେ ମାନେ ଚଉଡାରେ ବଢନ୍ତି ସେ ଠାକୁରାଣୀ।
ହୁଁ ଯାହା ମାନସିକ କଲେ ପୂୁରଣ ବି ହୁଏ। ମୁଁ ଏ ଦେହ
କଲେ ପୁରଣ ବି ହୁଏ ସେଠି ଆଉ ସେଠି ଆମର ବି ଓ ଏପ୍ରିଲ ଚଉଦରେ ଆମର ସେଠି ମଙ୍ଗଳା ଯଜ୍ଞ ହୁଏ। ନଅ ଦିନ କାଳ ଧରି ହୁଏ ବହୁତ ଦୂର ଦୂରାନ୍ତରୁ ଲୋକ ବି ଆସନ୍ତି ସେଠିକି।
ହୁଁ।
ଆଜ୍ଞା ଆପଣ ବି କେବେ ଆସନ୍ତୁ ବୁଲିକି ସେଠିକି ଯିବେ।
ହଁ ହଁ। ହୁଁ ମୋ ସ୍ଵାମୀ ଆସନ୍ତୁ ଆମେ ଯିବୁ ଟିକେ ବୁଲିବା ପାଇଁ ଆଉ ତମର ନଡିଆ ଅଛି ଗଛ ଅଛି ଗୁଆ ଗଛ ଅଛି କଦଳୀ ଗଛ ଏରା ସବୁ ଅଛି?
କଦଳୀ ଗଛ ଅଛି ଆମ୍ବ ଗଛ ଅଛି କିନ୍ତୁ ନଡ଼ିଆ ଗଛ ଗୁଆ ଗଛ
ନା ଆମର ନଡିଆ ଗଛ ଅଛି ଗୁଆ ଗଛ ଅଛି ପଣସ ଗଛ ଅଛି। ପିଜୁଳି ଗଛ ଅଛି।
ଆମର ତାଳ ଗଛ ଅଛି ଆ ପିଜୁଳି ଗଛ ଅଛି ଆ ଆଉ କଣ କଦଳୀ ଗଛ ଅଛି। ହଁ ତାଳ ବି ଆମର ହୁଏ ଆମର ବି ପିଠା କରନ୍ତି ତାଳରେ। କାକରା କରନ୍ତି ଏସବୁ କରନ୍ତି ଆଉ ତାଳ ସଜଡା ତ ଖାଇବା ପାଇଁ ବହୁତ ଭଲ ଲାଗେ।
ହୁଁ ସେଟା ତ ସନ୍ନ୍ୟିବାସରେ ଠାକୁରଙ୍କ କତିରେ ବି ଲାଗେ।
ଆଜ୍ଞା।
ହୁଁ କେତେ ବହୁତ ପଇସା ଦଶ ଟଙ୍କା ଲେଖା ଗୋଟା ବିକା ହୁଏ ଆମେ ସବୁ ଆଣୁ ଦଶ ଟଙ୍କା କୋଡିଏ ଟ। ଟ ହୁଁ ହୁଁ ଆମର ଏପଟେ ତାଳୁଆସନୀିକି ଆସିଛନ୍ତି କି।
ନାଇଁ କେବେ ଯାଇନି। ମାନେ ଶୁଣିଛି ମାନେ ସେଠି ସନି ଓଷା ବହୁତ ବଡ ଆକାରରେ ହୁଏ ବୋଲି। ଖାଲି ଦେଖିଛି ମନ୍ଦିର କେବେ କିନ୍ତୁ ଯାଇନି। ହଁ ଭାବୁଛି କେବେ ଆର ବର୍ଷ ଆଡକୁ ଯିବି।
ଆଜ୍ଞା।
ଆଜ୍ଞା।
ହୁଁ, ନାଇଁ ବହୁତୁ ଏଠି ବହୁତ ବଡ ଆକାରରେ ହଉଛି। ଓ ବହୁତୁ ଶହ ଶହ ଲୋକ ପାଣି ଢାଳୁଚନ୍ତି, ଆଉ ଛାତି ଫଟା ଫୁଟି ଲୋ କ ହଉଚନ୍ତି, ଆଉ ଯିଏ ବାପଙ୍କର ଆଡେ ଏଠି ବାପ ମାଆ ଙ୍କୁ ଛାଡିଦେଲେ ଆଉ ସବୁ କିିଛି ମିଳେ।
ଯାହା ଖୋଜିବେ ତାହା ମିଳିବ। ଗୋଟେ ଝିଅ ଯଦି ବାହାର କରିବାକୁ ଚାହିଁବେ ମାନେ ଯାହା ଆଣିବାକୁ ପାହିଁବେ ଦ କାର ଝିଅର ସବୁ
ହୁଁ, ହୁଁ, ଆଜ୍ଞା ଆଉ ଆପଣ ଯାଇଚନ୍ତି ବାଲି ବିଲି ସାଇବାବା ମନ୍ଦିର କେବେ?
ହୁଁ, ଯାଇଚି, ସାଇବାବା ମନ୍ଦିର ଯାଇଚି।
ହୁଁ, ଏବେ ତ ସେଇଠି ବୃଦ୍ଧା ଆଶ୍ରମ ବି ଖୋଲା ହେଲାଣି।
ହଁ। ହୁଁ, ଯୋ
ବହୁତ ମାନେ ବାପା ମା ବହୁତ ଯାଇକି ସେଠି ରହିଲେଣି ବି।
ହଁ ବୃଦ୍ଧାଶ୍ରମରେ ଯୋଉମାନଙ୍କର କେହି ନାହାନ୍ତି ଏ ସମେଖ
ଥାଇକି ବି ଲୋକ ତାଙ୍କୁ ଛାଡି ଦଉଚନ୍ତି ସେମାନେ ଯାଇକି ରହୁଚନ୍ତି ସେଇଠି ଆଉ। ଆଜିକାଲି ତ ବୃଦ୍ଧାଶ୍ରମ ସବୁଠି ହେଇଗଲାଣି।
ହୁଁ।
ସେଇଥିପାଇଁ ତ ବେଶୀ ଲୋକ ବାପା ମାଙ୍କୁ ଛାଡି ଦଉଚନ୍ତି ନେଇକି। ଏଇ ପାଖ ଆଖରେ ହେଇଗଲାଣି ବୋଲି ତ ସମସ୍ତେ ପ୍ରାୟ ନେଇ ସବୁ ଛାଡି ଦଉଚନ୍ତି। ଯଦି ବି ପାଖ ଆଖରେ ନ ହେଇଥାନ୍ତା ସେମାନେ କୋଉ ଦୂର ଦୂରାନ୍ତରେ ନେଇକି ଛାଡନ୍ତେ ଆଉ। ହୁଁ।
ହୋ ଆଉ। ଏବେ ସେ କଣ କ-ଜଳିଖିଆ କରିଛନ୍ତି ନା କରନାହାନ୍ତି?
ନାଇଁ ଜଳଖିଆ କରିନି ପାରୁଟି ଖାଇଥିଲି, ଏବେ ଯିବି ଗାଧେଇବି ଆସିକି କେ ତେବେଳେ ହେଲାଣି ଗାଧେଇକି ଆଜ୍ଞା, ଆଜ୍ଞା ଠିକ୍ ଅଛି ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଟି ଦେଇଥିବାରୁ।
ହୁଁ ଧ
ଧନ୍ୟବାଦ ଯେ ରହୁଛି ନମସ୍କାର।
ଆଜ୍ଞା।